ହେଲୋ! ହଁ, ବନ୍ଧୁ।
ହୁଁ, କୁହନ୍ତୁ ବନ୍ଧୁ।
ହଁ, ବନ୍ଧୁ କଣ କରୁଚ?
ଏଇ ବଇଚି ବର୍ଷା ହଉଥିଲା ଉପରେ ଏଇନା ବଇଥିଲି। ବର୍ଷା ଜୋର ହେଲା ବୋଲି ପଳେଇ ଆସିଲି ଶିଢି ଘରେ ବଇଛି ଆଉ କଣ?
ଆଜ୍ଞା! ଆପଣଙ୍କ ଦେହ ପା କେମିତି ଅଛି?
ବଢ଼ିଆ ଅଛି।
ଆଉ ଆପଣ କଣ ବ୍ୟବସାୟ କଣ କରୁଛ?
ଆଜ୍ଞା! ବ୍ୟବସାୟ କିଛି ନାହିଁ ଏଇନା କାରଣ ଟିକେ ନାହିଁ ପଇସା ପତର ଏଇନା ପାଖରେ ଆଉ ଚାକିରି ଗୋଟେ କରିଥିଲି ସେ ଚାକିରିରେ ଠିକ ଠାକ ଦ ରମା ଦେଲେ ନି ସେଥି ପାଇଁ ପଳେଇ ଆଇଲି।
ଆଜ୍ଞା! ଋଣ କରିଦଉନାହାନ୍ତି ମାନେ ବ୍ୟବସାୟ ପାଇଁ ଋଣ ମିଳୁଛି। ଏ ମାନେ ଆଜ୍ଞା!
ଋଣ ଆଣିବାକୁ ମୁଁ ଚିନ୍ତା କରିଥିଲି କିନ୍ତୁ ଋଣ ଯଦି ନେଇଆସିବି ନ ଚାଲିଲା ମୋ ବ୍ୟବ ସାୟ ତାହେଲେ ମୁଁ କୋଉଠୁ ଆଣିକି ସୁୁଝିବି ଆପଣ କହିଲେ?
ଆଜ୍ଞା!
ଯଦି ମୁଁ ନେଇ ଆସିଲି ଋଣଟି ଏବଂ ଆଣି ଗୋଟେ ବାଣିଜ୍ୟ କିମ୍ବା ଦୋକାନ ଦୋକାନ କିବା କଣ କୌଣସି ଅନ୍ୟ କୌଣସି ବ୍ୟବସାୟ ଆରମ୍ଭ କଲି ଯଦି ଦୋକାନଟି ନ ଚାଲିଲେ କିମ୍ବା ବ୍ୟବସାୟ ଟି ନଚାଲିଲା ତାହେଲେ ମୁଁ ଟଙ୍କାଟି ଆଣିକି ଦେବି କୋଉଠି ଋଣ ସୁଜିବି କୋଉଟି କହିଲେ।
ଆଜ୍ଞା! ଆପଣଙ୍କ କଥା ବି ଠିକ ଆପଣ ଏମିତି ଜେଗାରେ ଦୋକାନ କିମ୍ବା ବ୍ୟବସାୟୀ ଟା କରିବେ ଯେମିତି ଆପଣ ମାନେ ଦେଖୁଥିବେ ସେଠି ଲୋକ ହଁ, ଭଲ ବ୍ୟବସାୟ ହବ। ସେଠି କିଛି ମାନେ ବହୁତୁ ଲୋକ ସେ ଠିଆଇଛନ୍ତି ଯେମିତି ଗୋଟେ ଆଗେ ଛୋଟିଆ ବ୍ୟବସାୟ କର ଛୋଟିଆରୁ ମଣିଷ ବଡ ହଉଛି ଯେମିତି କି ଛୋ ଟିଆ ଆପଣ ମାନେ ଦି ତିନି ହ ଦଶ ହଜାର ଭିତରେ ଆପଣ ବ୍ୟବସାୟ କର, ଭଲ ବ୍ୟବସାୟ ହେଲା ଚା। ମାନେ ଯେମିତି କି ଏବେ ଶୀତ, ବର୍ଷା ଦିନ ଆଉ ଶୀତ ଦିନ ବି ଆସିବ ଗ୍ରୀଷ୍ମ ଦିନ ଗଲା ଆଉ ବର୍ଷା ଦିନ, ଶୀତ ଦିନ ଆସିବ ଯେହେତୁ ଆପଣ ଗୋଟେ ଛୋଟିଆ ଜେଗା ଆପଣ ବଜାରୁ ଦେଖନ୍ତୁ। ସେଠି ଆଗେ ମାନେ ଆପଣଙ୍କର ଅ କିଛିଟା ମାନେ କିଛି ଘର ମାନେ ଗ୍ରାମର ମୁଖିଆ କିମ୍ବା ବଡ଼ ଭାଇ ଥିବେ, ତାଙ୍କଠୁ ପରାମର୍ଶ ନେଇକି ସେ ଜେଗା କତିକି ଯାଆନ୍ତୁ ଆଉ ସେଠି ବାଉଁଶ କିମ୍ବା ଉଁ ବାଡି ପୋତି ଦେଇକି ଆସନ୍ତୁ ଚାରି କରେ ଚାରିଟା ଆଉ ଆପଣ ଜେଗାକୁ କେହି ହାତ ମାରିପାରିବେ ନି ଯେହେତୁ ଆପଣ ପୋତି ଦେଇଛନ୍ତି ଆପଣଙ୍କ ଜେଗା କୁ ଯିଏ ହାତ ମାରିବ ଆପଣ ମାନେ ବଡ ଭାଇ ଆଉ ମୁ ଅଛନ୍ତି ସେ ବୁଝିଦେବେ ସେ ଜାଗାରେ ଆପଣ ଯେକୌଣସି ଦୋକାନ କରିିପାରିବେ ଯେମିତି ଦେଖିଛି ମେନ୍ ମାନେ ମୁଖ୍ୟ କଥା ହଉଛି ଆପଣ ଦେଖିବେ ସେଠି ଲୋକ କେତେ ହଉଛନ୍ତି ଲୋକ ଦେଖିଲେ ଆପଣ ବେପାର ଟା ଭଲ ଚାଲେ କଥା ଟା ବୁଝିପାରୁଛନ୍ତି ତ?
ଆଜ୍ଞା ଆପଣ ଯା କହିଲେ ବି ଆ ଏବେ ଯେହେତୁ ଓଡିଆ ମାନଙ୍କର ଚାହା ହଉଛି ଗୋଟେ ଗୋଟେ ମୁଖ୍ୟ ଅଭ୍ୟାସ ଏବଂ ସେଟା ତାଙ୍କ ଜୀବନର ଜୀବନ ଶୈଳୀ ଭିତରେ ସେଟା ଅ ରହୁଛି ସେ। ସେଥିପାଇଁ ଆ ସକାଳେ ଉଠିଲା ମାତ୍ରେ କୌଣସି ବ୍ୟକ୍ତି
ଆଜ୍ଞା ବନ୍ଧୁ ଶୁବା ହଉନି ଆଜ୍ଞା।
ପରେ ଚାହା ପିଅନ୍ତି କିଛି କିଛି ଲୋକ ଅଛନ୍ତି ଯେ ଦାନ୍ତ ଘସିବା ପୂର୍ବରୁ ଚାହା ପିଅନ୍ତି। ଏବଂ ବା ଓଡିଶାର ମୁ ଖ୍ୟତଃ ଅନେକ ଲୋକ ଅନେକ ଅଞ୍ଚଳରେ ସମସ୍ତେ ଚା ପିଅନ୍ତି। ସକାଳେ ପିଅନ୍ତି, କିଏ ଖରାବେଳେ ପିଅନ୍ତି, କିଏ ଦଶଟା ବେଳେ ପିଅନ୍ତି, କିଏ ରାତିରେ ପିଅନ୍ତି, କି ସନ୍ଧ୍ୟାବେଳେ ପିଅନ୍ତି। ସମସ୍ତେ ଚା ପିଅନ୍ତି କିନ୍ତୁ ଚା ଓଡିଶାର ସମସ୍ତଙ୍କ ଚାହା ହଉଛି ପ୍ରିୟ ଆପଣ ଠିକ୍ କଥା କହିଲେ। ସେଥିପାଇଁ ଏବେ ବର୍ଷା ଋତୁ ମଧ୍ୟ ଚାଲିଛି ଲୋକମାନେ କିଏ ଓଦା ହେଇକି ଆସି ଥିବେ କିଏ କୌଣସି ଘରୁ ବାହା ଘରେ ଚା ହେଇନଥିବ ବାହାରୁ ଆସି ଲାଇନ୍ ନଥିବ କି କିଛି ଅସୁବିଧା ଥିବ। ଏ ଜାଣିଚୁ ଏବେ ଗ୍ୟାସ ରେ ମଧ୍ୟ ଏବେ ସମସ୍ତେ ରହୁଛି ସେଥିପାଇଁ ଲୋକ ଆସିବେ ନିଶ୍ଚିନ୍ତ ଆସିବେ ଏବେ ଥଣ୍ଡା ମାଗ ରହୁଛି। ସେ ଚା ପିଇବାକୁ ଆସିବେ ନିଶ୍ଚିନ୍ତ ଆଉ ଆପଣ ଯେମିତି କହିଲେ ଗହଳିଆ ଜାଗା ଦେଖିକି ଗୋଟେ ସେ ବସ୍ କୌଣସି ଗୋଟେ ଅଞ୍ଚଳରେ କଲେଜ ଚା ଦୋକାନଟା ଚା ଦୋକାନଟି ବହୁତ ଖୁବ ଭଲ ଚାଲିବ ଏବଂ ହଁ ଦି ପଇସା ହବ ମୁଁ ସେଇ ବିଷୟରେ ଆପଣ ଯୋଉ କହିଲେ ବହୁତ ଆ। ଚିନ୍ତାଧାରାରେ ଆମ ଏବଂ ଭଲ ଉପାୟ ଟେ କହିଲେ କି ଏଇଥିରେ କମ ଖର୍ଚ୍ଚ ମଧ୍ୟ ଅଛି ଏବଂ ଏଥିରେ ଟଙ୍କା କମ ଖର୍ଚ୍ଚ ହବ ଏବଂ ବ୍ୟବସାୟ ଭଲ ଚାଲିବ ଏବଂ ଚା ଆପଣ ଜାଣିଥିବେ ଚା ତ ଆପଣ ନୀତିଦିନ ଆମ ଜୀବନରେ ଆପଣଙ୍କ ଘରେ ମଧ୍ୟ ଚା ପିଉଥିବେ ପ୍ରତ୍ୟେକ ଦିନ। ସେଥିପାଇଁ ଚା ଟି ହଉଛି ଗୋଟେ ଓଡିଶାର ମୁଖ୍ୟ।
ଆଜ୍ଞା ବୁଝିପାରୁଛୁ ଆଜ୍ଞା ଚାହା ଯଦି ଆପଣ ଯଦି ଦି ମାନେ ଚାହା ପାଇଁ କିଛିଟା କଲ ନ କରିପାରିଲ ଆପଣ ଜାଣିଛନ୍ତି ଗରମ ଗରମ ଲୋକ ଖାଇବେ ସନ୍ଧ୍ୟାବେଳକୁ କିମ୍ବା ସକାଳୁ ଭୋରୁ ବସ୍ ଷ୍ଟାଣ୍ଡରେ କହୁଛନ୍ତି ଆପଣ କରିବେ ଆପଣ ଯଦି କହୁଛନ୍ତି ବସ୍ ଷ୍ଟାଣ୍ଡରେ କିଛି ଦୋ ଦୋକାନଟା ପକେଇବେ ନହେଲେ ଆପଣ ବରା ଦୋକାନ ପକାନ୍ତୁ ନହ ନହେଲେ ଆପଣ ଚା ଦୋକାନ ପକାନ୍ତୁ। ବରା ଦୋକାନଟା କଣ ହେଲା କହିଲ ବର୍ଷାରେ ଲୋକ ବରା ଆଉ ପକୁଡ଼ି ଆଉ ପିଆଜି ପକେଇବେ ଆପଣଙ୍କର ବେପାର ଅଧିକ ମାନେ ଭଲ ଚାଲିବ। ହ ବର୍ଷା ଦିନେ ତ ଲୋକମାନେ ଯୋଉ କହିଲ ଭିଜିିକି ଚା ବି ମାଗନ୍ତି। ଆଉ କିଛିଟା ମାନେ ଉ ଚା ତ କରିବେ ଚା ଅଳପ କରିକି ରଖିଥିବେ ଆଉ ବରା କଲେ ଆପଣଙ୍କ ପାଇଁ ସୁବିଧା ବରା ହେଲା ସ ଶସ୍ତା ସୁନ୍ଦର ମଜବୁତ। ବରା ଆଉ ପିଆଜି ଆଉ ପକୁଡ଼ି ଆପଣ କରିବେ ଯେମିତି ବର୍ ଓଦା ହେଇକି ଜଣେ ଲୋକ ଆଇଲେ, ଗରମ ଗରମ ଇଚ୍ଛା ହେଇଥିବ ଖାଇବାକୁ। ତାହେଲେ ଆଉ କିଛିଟା ଗ୍ରାମରେ ପିଲା ଅଛନ୍ତି ଯେମିତିକି ସମସ୍ତଙ୍କୁ ମାନେ ଗାଁ ର ଛୋଟ ପିଲା କିମ୍ବା ବଡ ପିଲା କୁ ଗୋଟେ ଉଁ ମାନେ ଗୋଟେଇକି ନେଇକି ଚାଲ ବରା ଖାଇବା। ଆଉ ଭଲ ବରା ଦୋକାନ ଖୋ ତେ ଯେମିତି ଆପଣ କେଉଁ ଗ୍ରାମ ମୁଣ୍ଡରେ କରିଥିବେ ଯଦି ଆପଣ ପାଇଁ ବି ଭଲ। ଆ ଆଉ ବସଷ୍ଟାଣ୍ଡ କରିଥିଲି ତ ଆପଣ ପାଇଁ ବି ଭଲ। ଯେହେତୁ ଗ୍ରାମ ମୁଣ୍ଡରେ କଲେ କଣ କହିଲେ ସକାଳୁ ଉଠିବେ ମାନେ ଲୋକ ଆସିବେ ତମ କତି ତମ କତିକି ଆସିକି କହିବେ ଚା ଦିଅ। ସେ ଘରେ କଣ ଆପଣ ଯଦି ଭଲ ଚା ବନଉଥିବେ ତାହେଲେ ସକାଳୁ ଉଠିକି ଆପଣଙ୍କ କତିକି ଆସିବେ। ଆସିବେ ଆପଣ କରିକି ଆସିକି ଚା ମାଗିବେ କିମ୍ବା ଛଣା ଛଣି କିଛି ଜିନିଷ । ହଉ ଘରକୁ ଆଇଲି କୁଣିଆ, ଆପଣଙ୍କ କତିକି କାଇଁ ବଜାର ଯିବେ ଆପଣ କତିକି ବି ପଳେଇ ଆସିବେ। ଆପଣଙ୍କ ଏଥିରୁ ଲୋକ ମାନେ ସବୁ ନେଇକି ଯିବେ ପକୁଡ଼ି ଆଉ ବରା ଆଉ ଯଦି ଆପଣ କିଛି ବଢେଇକୁ ଚାହୁଛନ୍ତି ସାମଗ୍ରୀ ତାହେଲେ ଗୋଟେ ବଢ଼ାନ୍ତୁ ପକୁଡ଼ି ବରା ଆଉ କରିଦିଅନ୍ତି ପିଆଜି ଆଉ ଗୁଲଗୁଲା କରନ୍ତୁ କିମ୍ବା ଇଟିଲି କରନ୍ତୁ। ଇଟିଲି ଘୁଗୁନି ଇଟିଲିଟା ଆପଣ ଜାଣିଥିବେ କେମିତି ହେବ ନା ମୁଁ କହିବି, ଆଣ ଆଣିକି ଆଉ ଇଟିଲି ଛାଞ୍ଚ ସାହାଯ୍ୟରେ ଆପଣ ମାନେ ଆ ଗରମ ତାପମାତ୍ରା ଏତିକି ଇନ୍ଧନ ଦବା କଥା ଦବ। ଆଉ ପାଣି ଇଟିଲି ଛାଞ୍ଚରେ ପୁରେଇଥିବେ। ପା ପାଣି ଫୁଟିବା ଦ୍ଵାରା ଇଟିଲି ଗରମ ହେଇକି ସେ ଭଲ ସେେ ସିଝିଯିବ ସିଝିଗଲା ପରେ ଯଦି ଆପଣ ମାନେ ପୁରା ପୁ ପୁରା ମାନେ ଚି ଚିପିଲେ ପୁରା ଚିପି ହେଇଯାଉଥିବ ଇଟିଲି। ଆପଣ ଆଣିକି ମାନେ ଆପଣ ଦୋକାନରେ ବିକିପାରନ୍ତି। ଯାହାଫଳରେ ଆପଣଙ୍କ କତିରେ ଲାଭ ହେବ। ଆଉ ଗ୍ରାହକ ଲୋକ ବି ଅଧିକ ଆସିବେ। ଯେମିତିକି ମୁଁ ଗଲି ହଁ ଏଠି ବରା ଭଲ ହଉଚି ଆଉ ଆମେ କାଇଁ ବଜାରକୁ ଯିବା। ଆମ ସବୁ ସାଙ୍ଗମାନଙ୍କୁ ଯେମିତି ବାହାଘରରେ ଯୋଉ ଆପଣ ଯୋଉ ଝିଅ ଝିଅ ବାହାଘରେ ଆପଣ ଯୋଉ ଘରକୁ ଘରକୁ ଡାକ ଡକା ହେଉଥିବ ଆପଣ ଜାଣିଥିବେ ତ। ଆଜ୍ଞା ବଜାର ରୁ କାଇଁ ଆଣିବେ, ଏ ଆପଣଙ୍କ କତିରୁ ନେଇ ଆସି ସେ ବରା, ସିଙ୍ଗଡ଼ା ଆଉ ଗୁଲଗୁଲା, ପକୁଡ଼ି। ଆଉ ଯଦି କରିଥିବେ ଆପଣ ଯଉ ଏବେ ତ ନୂଆ କରୁଛନ୍ତି କଣ ବ୍ରେ ବ୍ରେଡ ଦେଇକି ମାନେ ଯୋଉ ପାଁରୁଟି ଦେଇକି ବେସନ ଆଉ ଲଙ୍କା ଟିକେ ଟମାଟର ଚଟଣି ପକେଇକି ଟିକେ କୁଆଡ଼େ ଭଲ ଲାଗୁଚି। ଆପଣ ବି ସେଟା ବି କରନ୍ତୁ। ଆପଣଙ୍କୁ ଲାଭଦାନିକ ହବ। ଆଉ ତ ଏଇଆ ଜୀବନ ଯାପନ କରନ୍ତୁ। ଋଣ ଯଦି ନ ଆଣିପାରୁଛନ୍ତି ଆଜ୍ଞା।
ହୁଁ କହିଲେ ଆପଣ ଯଉ କହିଲେ କି ଗ୍ରାମର ଆରମ୍ଭରେ ଆପଣ କଣ କରିପାରିବେ ଦୋକାନ ଟିଏ। କିନ୍ତୁ ଗ୍ରାମର ମୁଁ କିନ୍ତୁ ଭାବୁଥିଲି ବଜାର ଭିତରେ କରିବି। କାରଣ ସେଠି ଗ୍ରା ଆମର ସେଠି କଲେ ଲୋକମାନଙ୍କର ଭିଡ ହବନି। କାରଣ ସେଠି କୌଣସି ଷ୍ଟେସନ ନାହିଁ ବସ୍ ଷ୍ଟେସନ ନାଇଁ। କୌଣ ନାହିଁ। ସେଥିପାଇଁ ଭିଡ ହବନି ସେଠି। ମୁଁ ଭାବିି ବଜାର ମଧ୍ୟରେ କରିବି। ଏବଂ ଚା ଆପଣ ଯୋଉ କହିଲେ ଏବେ କି ବରା କିମ୍ବା ସିଙ୍ଗଡ଼ା କି ପକୁଡି କିମ୍ବା ଇଟଲିି କରିବାକୁ। ଏବେ ତ ଆପଣଙ୍କୁ କହିଲେ ମୋର ଏତେ ସକ୍ଷମତା ନାହିଁ ସେଥିପାଇଁ। ପ୍ରଥମେ ମୁଁ ଚା ଟି ଆରମ୍ଭ କରିବି ଚା ଟି ଯେହେତୁ ଆରମ୍ଭ କରୁଛି ମୁଁ ବିଭିନ୍ନ ପ୍ରକାର ଚାହା କରିବି। ଯେପରି ଅଦା ପୁଦିନା ତୁଳସୀ ଏବଂ ବିଭିନ୍ନ ପ୍ରକାରର। ଆ ପ୍ରାକୃତିକ ଆୟୁର୍ବେଦି ଜିନିଷ ଗୁଡିକ ନେଇ ନୂଆ ଆରମ୍ଭ କରି ଚା ଗୁଡିକ ଆପଣ ଜାଣିଥିବେ ବଜ୍ ଆମ ଯୋଉ ବଜାରରେ ଗୋ ଗୋଟେ ଚା ଦୋକାନୀ ଅଛି।
ନର ନର।
ଆଜ୍ଞା ସେ ବିଭିନ୍ନ ପ୍ରକାର ଚା ଗୁଡିକ ତିଆରି କରୁଛନ୍ତି। ଏବଂ ତାଙ୍କ ଚାଟି ବହୁତ ବହୁତ ଲୋକ ବହୁତ ବାହାରୁ ମଧି ଚାଟି ପିଇବାକୁ ଆସନ୍ତି ଏବଂ ଆ ଖବରକାଗଜ ଏବଂ ଆ ଚି ଦୂରଦର୍ଶନ ନହେଲେ ଅଣ୍ଟି ତାଙ୍କର ଚା ର ପ୍ରଶଂସା କରନ୍ତି ଏବଂ ତାଙ୍କର ଆଉ ଚିତ୍ର ଚଳଚିତ୍ର ମଧ୍ୟ ଆ ଖବର କାଗଜ ରେ ଥରେ ଛପିଥିଲା ବହୁତ ଖୁବ କରନ୍ତି ଆପଣ ଦେଖିଥିବେ ତାଙ୍କ ଜିନିଷର ଥରେ ସେ ଚାଉଳରେ ପଡୁଛି ଅଦା ପଡୁଛି ଗୋଲମରିଚ ପଡୁଛି ଡାଲଚିନ୍ ପଡୁଛି। ଆମ୍ ଆଜ୍ଞା। ତା ସବୁ ଏବେ ତୁଳସୀ ପୁଦିନା ପତ୍ର ଆ ଆଉ ଅଦା ଆମ୍ ଆମ୍ବ କଷିଆ ଆମ୍ବ କଷ ଚିଅଦା ମହୁ ଆଉ ଥଣ୍ଡା ଗୁଡେ ଝାଡି ହବ ସେଥିରେ ଆପଣ ଥରେ ପିଇଲେ ଚା ଟି ପ ଅଣ୍ଡା ଏବଂ ବିଭିନ୍ନ ପ୍ରକାର ଯୋଉ ପାକ ହେଉ ଯଦି ଆପଣଙ୍କର ଯଦି ମଳ କଳ ମଳ ଗନ ରଇତବ ସେଇଟା କ୍ଲିୟର ହବ ଆଉ ଯଦି ପେଟରେ କୌଣସି ସମସ୍ୟା ସବୁ ସବୁ ବହୁତ ସୁନ୍ଦର ହଏ ସେ ବନାନ୍ତି ସେ ଚା ଟି କୁ। ଆଉ ଆପଣ ଯଦି କେବେ ସୁଯୋଗ ପାଇଥିବେ ପିଆର ତାପରେ ଜାଣିଥିବେ ସେ ଚାହା ଟିକେ ସୁନ୍ଦର ଲାଗେ ଏବଂ ଲୋକ ଲୋକମାନେ ସେଠିକି ଯାନ୍ତି ବାର ଥରେ ଗଲେ ବାରମ୍ବାର ଯାଆନ୍ତି ମୁଁ ଥରେ ଯାଇଥିଲି ମୋ ପେଟ ଟା କା ଟୁ ଥିଲାଏ ଭୋଜି ଖାଇକି ଆସିଥିଲି ଗୋଟେ ଜାଗାରେ। ସେଠି ଗଲି ସେ ଚା ଟି ପିଇଲି ଆଜ୍ଞା ଯାଇଥିଲି ଆର । ଆଉ ପିଇଲେ ପିଇଲା ପରେ ଆପଣ ଜାଣିଥିବେ ପେଟରେ ସମସ୍ ଚମରୁ ଇଏ ଗଲେ ସେଠି ବହୁତ
ହଁ ସାଙ୍ଗେ ସାଙ୍ଗେ ମଳ ମାଇଲା ଯା ଯାହା ସାହାଯ୍ୟରେ ଆମ ଫିଟ ପେଟରେ ଟିକେ ମାନେ କଷ୍ଟ ଦନିକ ଥିଲା ସେ ସବୁ ମଳ ସାହାଯ୍ୟରେ ବାହାରିଗଲା ଆ ଆପଣ ଏବେ କଣ କାମ କରନ୍ତୁ ମୁଁ ଯାଉଚି ଚା ପିଇବା ଆ କୁ ନରଜା ରଖୁଛି।